ହ୍ୟାଲୋ।
ହଁ ହୁଁ।
ଆଉ କଣ କରୁଛୁ?
ହୁଁ ଏଇଠି ଆମର ନଡିିଆ ଆଜିି ପରା ହେଇଥିଲା ତ ସେଇଆକୁ ତାକୁ ସବୁ ସାଇଜ କରି ରଖୁଛି ଆଉ।
ଓହୋ ତମର ଅଛି କି ନଡିଆ ଗଛ?
ହଁ ଆମର ବହୁତ ନଡ଼ିଆ।
ଭଲ ଆଉ, ଏବେ ତ ଯୋଉ ନଡିଆ ରେଟ। ମୋରେ ଟିକେ ଭଲ ଇଏ କରୁଥିବ ନା? ଆଉ ତମେ, ତମର ନଡିଆ ବି କ ନା ସେମିତି?
ନାଇଁ ଆମର ନଡିଆ ବିକୁ, ଆମର କୋଡିଏ ତିରିଶ ଟା ଖଣ୍ଡେ ଗଛ ହବ। ଆଉ ବିକିଦଉ, ଆଉ ଘରେ ଏତେ କଣ ରହିକି ବି ଶୁଖିଯାଏ, ବେପାରୀକି ଦେଇଦଉ।
ଓହୋ, ଆଉ ଏବେ ନଡିଆ ଗୋଟୋ କେତେ ଟଙ୍କା ଲେଖା ବିକୁଛ?
ନଡିଆ ସେମିତି ନଡିଆ ସାଇଜ ଦେଖି ତିରିଶ, ଚାଳିଶ, ପଚାଶ ଏମିତି ଆଉ।
ଆଛା ଭଲ ଆଉ, ତ ଆମର ତ ଦରକାର ପଡ଼ିଲେ, ମୁଁ ଯିବି ନଡିଆ ଆଣିବା ପାଇଁ। ଆମର ତ ଏପଟେ ଆମର ନଡିଆ ଗଛ ଜମା ନାହିଁ। ଆମ ତ ଜାଗା ନାହିଁ ଆଉ ଗଛ କଣ ପଡିବ, ନଡିଆ ଗଛ ତ ନାଇଁ। ଏତେବେଳେ ଆସିବ ସେ ଏବେ ତ ମାନେ ନଡ୍ ପୁଣି ଆମର ଏପଟ ନଥିବାକୁ ରେଟ ପ୍ରବଳ। ହେଲା ସତୁରି, ଅଶି ହେଲା ଏଇଭଳିଆ ଆଉ କିଛି ଓଷା ବାର ପାଇଲେ ସେ ସେ ପୁରା ଶହେ ଯାକେ ବି ପଳେଇବ। ହେଲା ଯାହା ମାମୁଁ ଘରୁ ଯାହା ନଡିଆ ଆସେ।
ହୁଁ।
ନହେଲେ ଆମର ଟୋଟାଲ ନଡିଆ ନାହିଁ।
ହୁଁ ଏପଟକୁ କେବେ ଆସିଲେ ଯିବୁ ଦେଖି ଆଉ ଏବେ ତ ଏଇ ମୋ ଭଉଣୀ ଘରକୁ ସାଦ ଭାର ଗଲା ତା କହିବୁନି ଏଇ ପଞ୍ଚାଅଶି ଟା ନଡିଆ ଦିଆହଲା ଗଛୁରୁ ପରାହେଇକି।
ହୁଁ ଉଁ ହ ହଉ ଭଲ ଆଉ। କଣ କଣ ଖାଲି ନଡିଆ ନା ସବୁ? ଏ ତମର ତାଳ ଅଛି ପା?
ହୁଁ ତାଳ ଗୁଆ କମଳା
ହୁଁ ଭଲ ତମର ମାନେ ଭଲ ପୁରା ଚାଷୀ ଘର ଆଉ ନା?
ହୁଁ ଆମର ଏ ଚାଷୀ ଘର ଧାନ ମୁଳ ଏଇତ ସବୁବେଳେ କାମ ଲାଗିଥିବ ଚାଷିଘର
ଆ ତମର ଯୋଉ ଇଏ ଲଗା ଯୋଉ ଲଗେଇଲଣି କଣ ପନିପରିବା? ଏଇତ ବର୍ଷା ଦିନ ଆଇଲାଣି।
ହଁ ପନିପରିବା ସବୁ ବାଡିରେ ଲାଗିଛି ଜହ୍ନି କାକୁଡି ଛଚିନ୍ଦ୍ରା। କଖାରୁ ଏଇସବ
ହଁ ଭଲ। ଜାଗା ବାଡି ଥିବ ପନିପରିବା କରିବ ସେଟା ହଁ ଘର ଜିନିଷ ଖାଇବ ଗୋଟେ ଭଲ ଲାଗିବ।
ହୁଁ ଘରେ ଭଲ ଦେହ ପାଇଁ ଭଲ ସେଥିପାଇଁ ଲଗେଇବା କଥା ଖାଇବା ଇିଲେ ବି ଭଲ ଲାଗିବ ମାଙ୍କଡ଼ ପ୍ରବଳ ଆମ ଏପଟେ ରଖେଇ ଦଉନାହାଁନ୍ତି।
ମାଙ୍କଡ ତ ସବୁଆଡେ ଆଉ ସେଇଟା ତ ମାଙ୍କଡ ଆଉ। ତାଙ୍କର ଇଏ ଖାଇବେ ଆଉ ନ ଖାଇଲେ କେମତି ହବ। ଆମେ ଯେମିତି ଗୋଡେ ଜିନିଷ ଖାଇଛୁ ଯେନ୍ତି ବଞ୍ଚିବା ଆଉ ସେମାନେ ଆଉ ନ ଖାଇଲେ ବି କେମିତି ବଞ୍ଚିବେ। ତାଙ୍କୁ ବି ଦରକାର ନା। ଆଉ ଏବେ ତ ସବୁ କଣ କରୁଛନ୍ତି ମାଙ୍କଡ ମାନଙ୍କ ପାଇଁ ଆଗ ଗୁରୁ କଣ ମାନେ ସବୁ ଆମ ଆମର ହୁଏ ସବୁ ଖାଆନ୍ତି ଏବେ ଏବେ ଗଛପତ୍ର ହାଣିଦେଲେଣି। ପନିପରିବା ଆଉ ଏତେ ଲଗଉନାହାନ୍ତି ଆଗରୁ ଯେମିତି ବିଲରେ ଲାଗେ ମୋ ଛୋଟବେେଳେ ମନେ ଅଛି ବିଲରେ ଆମର ଆଳୁ ଘରିକା ସବୁ ଲାଗେ ସବୁ ସବୁ ପା ମି ମାଙ୍କଡ ଖାଆନ୍ତି ଏନ୍ତ ଖାଉ ଯାହା ଯେମତି ତାହା ଯେତିକଥିଲା ଏବେ ସେରା ସବୁ କିଛି ହଉନି। ଆଉ ସେ ଖାଇବେ ତ କଣ କହ ଆଉ କେତେ ଡାଳ ପତ୍ର ଆଉ କେତେ ଖାଇବେ ସେ
ଆଉ ସେ ସେଇ ବାରି ଘରେ ଆସିକି ଖାଉଛନ୍ତି ଆଉ ଜଗିବାକୁ ପଡୁଛି ଆଉ।
ହଁ ସେ ଚାରିତେ ଖାଇବେ ଆଉ। ମା ତମର ପା ଆମ୍ବଗଛପା ଜୋର କୁଆଡେ?
ହଁ ଆମର ଆମ୍ବ ବି କୋଡିଏ ଟା ଆମ୍ବ ଅଛ। ଏବେ ଯାକେଁବି ଆମ୍ବ ଅଛି ସରିନି ଗୋଟେ ଗଛରେ ମାଙ୍କଡ ସବୁଦିନ ଆସୁଛନ୍ତି ଖାଉଛନ୍ତି କେ କେତେ ଘଉଡ଼େଇବ ତାଙ୍କୁ।
ହ ହଁ ହଁ।
ଆ
ଆଉ ଏଥର କଣ ଆମ୍ବ ହେଇଥିଲା ନା ଯୋରେ?
ହୁଁ ପ୍ରବଳ ଆମ୍ବ ହେଇଥିଲା ସବୁ ବନ୍ଧୁବାନ୍ଧୁ ଦିଆ ହେଇଚି। ଆଉ ଗୋଟେ ଗଛରେ ବି ପୁରା ଫୁଲ ଆମ୍ବ ଅଛି ସରିନିଏ ଯାଏଁ।
ହଁମ ଏଇରେ ମାନେ ଏଇ ରଜ ପ୍ରଭ ତ ଆମ୍ବ ପାଚେ ଏଇ ତ ଜୁଲାଇ ମାସ ଟା ରହିବ ଜୁଲାଇ ଅଗଷ୍ଟ ଯାଏଁ ତାପରେ ଆମ୍ବ ସରିବ ଆଉ।
ହଁ ଜାମୁ କୋଳି ତମ ସେପଟେ ହେଇଛି?
ଆମ ଆମ ଏଡେ କିଛି ନାହିଁ ଆମ ଆଡେ କିଛି ବୋଲି କିଛି ନାହିଁ।
ଓ ମୋରୁ ଭୂମି ସେପଟେ?
ଆମ ଏଠେ ସବୁ ମାନେ ମରୁଭମି ନୁହଁ, ଗଛ ଅଛି ହେଲେ ମାନେ ଆମର ନିଜର କିଛି ଗଛ ନାହିଁ, ଆମର ଏତେ ଜାଗା ନାଇଁ ତ। ଅଛ ନାହିଁ ଯାହା ସେ ଚାକୁଣ୍ଡା ଅଛ ଟା ପିଜୁଳି ଗଛ ଗୋଟା ଲେମ୍ବୁ ଗଛ ଗୋଟା ଏଇଭଳିଆ ଗୋଟିଏ ଗୋଟଏ ହେଇଛି, ଆଉ ନହେଲେ କ ମାନେ ବଡ ବଡ ମାନେ ବାରି ଫାରି ଥିଲେ ହଁ ଗୋଟା ମାନେ କଣ ଜିନିଷ ତଟା ଗୋଟେ ଲଗେଇଲା ଗୋଟେ ଭଲ ଲାଗିବ, ହେଲା ବକୁ କିଛିଏ ନାହିଁ ଆ ଆଉ କଣ କରିବ।
ଗାଁ ରେ ଥିବ ସବୁ ଲୋକଙ୍କର ସେପଟେ ଗାରେ ଯେମିତି ଆଉ।
ହଁ ହଁ ଗାଁ ଏ ଅଛି ଯେ କିୁ କଣ ସବୁ ଗାଁର ଲୋକ କଣ ସମାନ ଗୋଟେ ଗୋଟେ ଗାଁ ରେ ଅଛି। ନା ଟିକଏ କରିବେ ଆଉ ସୁ ପଢିସାରେ ବାଣ୍ଟିବେ। କିନ୍ତୁ ଆମ ତ ଆମ ଏଠି ଯାହା ଯି ରହିଲେ ସେ ସବୁ ମ ପୁରା ବାଳ ପକେଇକି ରଖିବେ କିଛି ଆଉ ଇଏ କରିବେନି।
ହଁ। ହ ଆଉ ତମେ ସେପଟେ ଦୁର୍ଗା ପୂଜା ହୁଏ? ଶୁଣିଛି ବହୁତ ବଡ ଆକାରରେ।
ହଁ ସେଇଟା ତ ଆମ ଏଇ ଏରିଆରେ ପୁରା ଫେମସ ଆଉ। ଆମ ଗାଁ କୁ ଜାଣିବ ମାନେ ଏ ଦୁର୍ଗା ପୂଜାରେ।
ହଁ।
ଆମର ବି ପୁରା ଏତେ ଇଏ ହୁଏ ଯେ ଆମର ୟୁଜ ବି ବାହାରେ ଇଏ
ଯାତ୍ରା ହୁଏ ସେ ଗଟେ ଦୋକାନ ବି ବହୁତ ପଡ଼େ।
ହଁ ଆମର ପ ପାଞ୍ଚ ଦିନ ପୁରା ପାଞ୍ଚ ଦିନ ଯାତ୍ରା ହବ। ଯାତ୍ରା ମାନେ ଆମର କୋଉଠି ବାହାରୁ ଆସନ୍ତିନି ମ ଏଇ ମାନେ ଆମ ତମେ ଯୋଉ ଆମ ଗାଁ ଆଉ ଯୋଉ ପାଖ ଗାଁ
ହୁଁ।
ପାଖ ଚାରିଟା ଗାଁ ସମସ୍ତଙ୍କର ଗୋଟେ ଗୋଟେ ଦିନ ସବୁ ରାତିରେ ଗୋଟିଏ ଗୋଟିଏ ମାନେ ଗାଁ ର ଲୋକ ସେମାନେ ସବୁ ଶିଖିକି ଯାଆନ୍ତି ଶିଖିବା ପାଇଁ ଶି ଖିକି ସବୁ ନିଜେ କରନ୍ତି, କରନ୍ତି ଆଉ ତାଙ୍କ ଭିତରୁ ଯିଏ ଭଲ କରିଥିବ ତାଙ୍କୁ ମାନେ ପ୍ରାଇଜ୍ ବି ଦିଆ ହୁଏ ମାନେ ସେ ଜିତିଲେ ତାଙ୍କୁ ପ୍ରାଇଜ୍ ଦିଆ ହୁଏ। ହେଲା ମାନେ ଗାଁ ଗାଁ ସବୁ ମାନେ ଗାଁ ରେ ସବୁ ଗାଁ ଆଉ ତିଆରି ଆଉ ଆମର ଏଠି ଆମର ମା ବି ପୁରା ପ୍ରତ୍ୟକ୍ଷ ବି ଆଉ ସେ ଏ ପୂଜା ପୁରା ବଡ ଧୁମଧାମ ରେ ବି ହୁଏ, ହେଲା।
ଯାହା ହଉ ସେଇପଟେ ଗାଁ ଲୋକ ମାନେ କରୁ ଥିବେ କରୁଛନ୍ତି ଯାତ୍ରା ସେଇଟା ହିଁ ଦେଖିବା ପାଇଁ ବହୁତ ମଜା ଲାଗୁଥିବ ନା?
ହଁ ସେ ଯୋଉ ଇଏ କରନ୍ତି ଡ୍ୟାନ୍ସ ହେରିକା ହୁଏ ଛୋଟ ଛୋଟ ଛୁଆ ବି ନାଚନ୍ତି ବଡ ଛୁଆ ବି କେତେ ଜଣ ନାଚନ୍ତି। ଏମିତି ଭଲ ମାନେ ଏମିତି ଡ୍ରାମା କରନ୍ତି ଭଲ ଲାଗେ ଦେଖିବା ପାଇଁ ମୁଁ ତ ଯାଏ ପାରା ପାଞ୍ଚ ରା ପାଞ୍ଚ ରାତି ପୁରା ଏମିତି ଦେଖିବି ଭ ତା ଆର ଦିନକୁ ଦେହ ଖରାପ ପୁରା। କରିଦେଇଥିବି ଯୋଉ ରାତି ଅନିିଦ୍ରାକୁ ଥଣ୍ଡା ହୁଏ। ତାପରେ ଆମର କଣ ଦଶହରା ହେଲେ ଆମର ଯୋଉ ପଣାହାଣ୍ଡି ଭୋଗ ଟା ଯୋଉ ଯୋଉ ଯାଏ। ସେଟା ଆଉ ଦିନରେ ତମେ ଆଉ ଏତେ ଲୋକ ଏଠି ହୁଅନ୍ତି ଯେ ଆଉ ମାନେ ତମ ମୁହଁ ମିଳିବନି ସିଏ ପୁରା ପ୍ରାୟ ପାଆଁଶହ କି ହଜାରେ ଭଳିଆ ଲୋକ ଆସିଥିବେ ପଣା ହାଣ୍ଡି ଭୋଗ କରିବା ପାଇଁ। ଆମର ସବୁ ଆମ ଯୋଉ ପାଖ ଯୋଉ ଗାଁ ଆମେ ସବୁ ରାତି ଦିଟାରୁ ସବୁ ନେଇକି ଯାଉ। ଆଉ ରାତି ଦିଟାରୁ ନେଲା ବେଳକୁ ସିଏ ଯୋଉ ଭିଡରେ ହୁଁ ରାତି ଦିଟାରୁ ଗାଧେଇକି ଯିବ ଏତେ ରେନ୍ ପାଞ୍ଚରାତି ଅନିଦ୍ରା ହବ ଥଣ୍ଡା ପୁରା ଇଏ ହେଇଯାଏ ଆଉ କଣ।
ହଁ ସେ ହବ ହେଲେ ଦେଖିବା ପାଇଁ ଯାଅ ଭଲ ମୁଁ ବି ଯାଇଚି ଦି ତିନି ଥର ଖଣ୍ଡେ ଯାଇଚି। ବହୁତ୍ ଭଲ୍ ଲାଗେ ଉ ସବୁଆଡେ ବି ଦଶ ହାତେ ଦଶ ଭୂଜା ମା ସେଠି ବି କୋଡ଼ିଏ ଭୁଜା ବହୁତ୍ ପ୍ରସିଦ୍ଧ ବି ସିଏ।
ହୁଁ ଏଠି ତ ଠାକୁରଙ୍କର ପୁରା ବଡ ମନ୍ଦିର ହେଇଗଲାଣି ଏଠି ପୁରା ବୋ ଆଗରୁ କଣ ଛୋଟ ମନ୍ଦିର ଟେ ଥିଲା। ଆଉ ଏତେ ଭୋଜି ଫୋଜି ହଉନଥିଲା ମାନେ ଏବେଏବେ କାହାର କିଛି ଗୋଟେ ଇଏ ହେଲେ ଜନ୍ମଦିନ ହେରିକା ହେଲା କି ଏକୋଇଶିଆ ପୂଜା ହେଲା। କି ବାହାଘର ନିର୍ବନ୍ଧ ହେରିକା ଯୋଉ ହେଉଛି ଏବେ ସବୁ ମନ୍ଦିରରେ କରୁ ଚନ୍ତି ବାହାଘର ବି କରଉଚନ୍ତି। ଏଠି ହେଉଚି କି ବହୁତ ଦୂରରୁ ବି ଲୋକ ଆସକି ଏଠି ବି ମାନସିକ ହେରିକା କରନ୍ତି। ପୂଜା କରନ୍ତି।
ହଁ ଆଉ ତମର ସେପଟେ ହୋଲି ଖେ ଖେଳ ବି ବହୁତ ପ୍ରସିଦ୍ଧ ମୁଁ ଶୁଣିଚି କଣ ଦାଣ୍ଡ ଯାତ୍ରା ହୁଏ ନା କଣ?
ହୁଁ ହୁଁ। ଏଠି ଦାଣ୍ଡ ଯାତ୍ରା ହୁଏ ହୋଲିରେ ବି ଦୋଳ ପୂର୍ଣିମା ଟା ବି ଆମର ଏଠି ବଢିଆ ହୁଏ। ଆମର ଏଠି ବହୁତ୍ ଠାକୁର ଆସନ୍ତି ମାନେ ଆସନ୍ତି ଆମ ମାନେ ପଡିଆରେ ଯେତିକି ମିନିମମ୍ ଶହେଟା ଭଳି ଠାକୁର ଆସନ୍ତି। ରାତି ମାନେ ଗୋଟେରେ। ପୁରା ସବୁଆଡେ ଦୋକାନ ବଜାର ସେମିତି ପଡିଥାଏ ବାଣ ହେରିକା ପୁରା ଇଏଟା କ କମ୍ପିଟେସନ୍ ହେଲା ଭଳିଆ ହୁଏ ଠାକୁର ପୁରା ଆସନ୍ତି ପ୍ରସେସନ୍ କରିକି ପୁରା ଆସନ୍ତି। ରାତି ସାରା ଆମେ ଅନିଦ୍ରା ଥାଉ ମାନେ ଗୋଟେ ପରେ ଗୋ ଠାକୁର ଆସିବେ ପୁରା ହୁଁ ବଢିଆ କିନା କରନ୍ତି। ହୋଲିଟା ବି ସେଇଭଳିଆ ଆଉ ତା ତାପରେ ପରେ ଆସିଯାଏ ଦୁଇଏ ଦାଣ୍ଡ ଯାତ୍ରା ଦାଣ୍ଡ ଯାତ୍ରା ବି ଏଇଠି ପାଖରେ ବି ଭଲ ହୁଏ।
ଯା ହଉ ତମ ସେପଟେ ସବୁ ପର୍ବପର୍ବାଣି ଭଲ ରଜ ବି ଏବେ ଶୁଣିଥିଲି ରଜ ବି ବଡ଼ ଆକାରରେ ହୁଏ ସବୁ ଡ୍ୟନ୍ସର ମାନେ ଆସନ୍ତି ସିଙ୍ଗର ମାନେ ଆସନ୍ତି ଭଲସେ। ପାଳନ କରାଯାଏ ତ ସେପଟେ।
ଜରେ ରଜରେ କଣ ଏବେ ତ ଆଉ ଇଏ ନେ ରଜରେ ବି ରଜ ମହୋତ୍ସବ କରୁଛନ୍ତି।
ସବୁ ଗାଁ ଲୋକ ମିଶିକି ରଜ ମହୋତ୍ସବ କରୁଚନ୍ତି କରିକି ବାହାରୁ ଆମର ଯୋଉ ଆ ଡଟର ମାନେ ଯୋଉ ହଉ କି ସିଙ୍ଗର ମାନେ ହଉ ସେମାନଙ୍କୁ ଆଣୁଛନ୍ତି ଆଣିକି ସେମାନେ କି ନାଚ ନାଚ ଇଏ ହଉଛି ଆଉ ଆମ ଗାଁ ର ବି ଛୋଟ ଛୋଟ ଝିଅ ମାନେ ବି ନିଅନ୍ତି ଆମ ଝିଅ ବି ଏଇଥରକ ଭାଗ ନେଇଥିଲା, ସେ ଏବେ ଛୋଟ ଛ ଛୋଟ ଅଛି ପୁରା ସେଥି ମାନେ ଜାଣିପାରୁନୁ ତଥାପି ସେ ଡ୍ୟାନ୍ସ ଶିଖୁଛି, ଆଉ ଏଇଆା ଆଉ ଆଉ ତମ ଯଆଡେ କଣ ହୁଏ ରଜରେ?
ହଁ ଆମ ଏପଟେ ବି ଦୋଳି ଲାଗେ ଆଉ। ଡ୍ୟାନ୍ସଇା ହୁଏ ହେଲେ ତମ ସପୁଠାରୁ ଟିକେ କମ ହୁଏ ଆଉ ଆଉ ଏଇ ଯୋଉ ହାଣ୍ଡି ବାଡା ଖେଳ ହୁଏ ଲୋକମାନେ ତାସ୍ ଏଇସବୁ ଖେଳନ୍ତି ଆଉ।
ହୁଁ। ହଁ ସେପଟେ ତମ ସେପଟେ ତ ଦୋଳି ଭଳି ଲାଗେ ଅଧିକ, ଆମର ଏପଟେ ଦୋଳି ହେରି ବହୁତ କ ଖାଲି ଟିକେ ଫସନ ତ କରନ୍ତି କିନ୍ତୁ ଦୋଳି ଫୋଳି ଏତେ ଲଗାନ୍ତିନି, ଖାଲି ସେଇ ମାନେ ଦଉରି ଦୋଳି ନା ତମ ସେପଟକୁ ଯାଇଥିଲ ତମେ ଦୋଳି ଲାଗେ ଅଧିକ ସେଇ ଯୋଉ ମଇ ଦୋଳି ହେରିକା ଲାଗେ ପଟା ଦୋଳି ବାଉଁ ଦୋଳି ତମରଠ ବିଭିନ୍ନ ପ୍ରକାର ଦୋଳି ଲାଗେ କିନ୍ତୁ ଏ ଆମ ଏପଟେ ଏତେ ନାହିଁ ଦୋଳି।
ତମର ଉତ୍ସବ ମହୋତ୍ସବ ଟା ହୁଏ ଆଉ ବେଶୀ ଯୋଉ ସିଙ୍ଗ ଫିଙ୍ଗର ଆସନ୍ତି ସେଇ ସବୁ।
ହଁ ଆମର ଏଟା ଆମ ଘ ମାନେ ଗାଁ ଟା ଟିକେ କଣ ବଜାର ପାଖ ତ। ସେଥିପାଇଁ ସେ ମାନେ ଫଙ୍କସନ ଫଙ୍କସନ ଗୁଡାକ ବେଶୀ ହୁଏ ସବୁ ଆଉ ଇଏ ପିଠା ପଣା ଉପରେ କି ଇଏ ଉପରେ ସେଟା ବେଶୀ କରନ୍ତିନି।
ଆଉ ପିଠା ସବୁ କଣ ବନାନ୍ତି?
ପିଠା ସବୁ ସେ ଯୋଉ ପୋଡା ପିଠା ହେଲା ଆଉ ଚକୁଳି ଇଟିଲି ଇଏ ଯୋଉ ମାନେ ପିଠା ବନେଇ ପାରିଲା ଆଉ ଯାହା ଯୋଉଟା ମନ ହେଲା। ଓ ବନେଇ ପାରିଲା ଆଉ। ହଉ ଆଉ ଆଉ ତୁ କଣ କର ଆଉ ମୁଁ ଟିକେ ପଛରେ କଥା ହେବି ଆ।
ହଉ ହଉ।